ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ନମସ୍କାର ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ନମସ୍କାର
ହ୍ୟାଲୋ
ହ୍ୟାଲୋ ମ୍ୟାଡ଼ମ୍ ନମସ୍କାର
ଆଜ୍ଞା ମାଡାମ ନମସ୍କାର ଓହ ଆପଣଙ୍କ କଲ ଟା ଅଛି ମତେ ଲାଗିଲା କଟିଗଲା ବୋଲି ସେଟା କେମତି କଲ୍ ଲାଗିକି ନିହାରିକା ମାମ୍ ଙ୍କୁ କେମତି ଗୋଟେ କଲ ଲାଗିଗଲାଣି ସେଠି।
ଆଛା
ମୁଁ ସେଇଥିପାଇଁ ଜାଣି ପାରିଲିନି ଆପଣ ବି ହାଲୋ ହୋଉଛନ୍ତି। ଛନ୍ତି ନିହାରିକା ମାମ ବି ହାଲୋ ହୋଉଛନ୍ତି ମୁ କନଫ୍ୟୁଜ୍ ହେଇଗଲି ମୁଁ କଲ କରିଥିଲି ମାମ ଙ୍କୁ ଏନା ମାମ ମତେ କରିଥିଲେ ଆପଣ କଲରେ ଅଛନ୍ତି ନା ନାଇଁ। ଆଚ୍ଛା ଠିକ ଅଛି ମୋ ଭଏଜ୍ ଆପଣ ଙ୍କୁ ଠିକ ଠାକ ଶୁଭୁଛି ତ ଏବେ।
ଠିକ ସେ ଶୁଭୁଚି
ଥିଲା ପା
ମୁଁ କିଛି ନାହିଁ ଏବେ ମାନେ ଯାଇଥିଲି ଗୋଟେ ଜାଗାକୁ ଯାଇକି ଫେରୁଛି ଏବେ ଆଉ ଆପଣ କଣ କରୁଛନ୍ତି?
ମୁଁ ଆପଣଙ୍କ ପୂର୍ବରୁ ଜଣେ ସାର୍ କଲ କରିଥିଲେ କଥା ହେବା ଲାଗି ଯେହେତୁ ଆପଣଙ୍କୁ ମୁଁ କହିଥିଲି କଥା ହେବା ଲାଗି ତେଣୁ ମୁଁ ତାଙ୍କୁ କହିଲି ଆପଣ ଦଶ ମିନିଟ ରୁହନ୍ତୁ ମୁଁ ତାଙ୍କ ସହ କଥା ହେଇ ସାରିଲା ପରେ ଆପଣଙ୍କ ସହ କଥା ହେବି ଆଉ।
ଆଜ୍ଞା ମାଡ଼ାମ୍ ଆଉ ଆପଣଙ୍କୁ ପଖାଳ ବହୁତ ପସନ୍ଦ ଲାଗେ କି?
ପଖାଳ ଆଜି ଓଡିଆ ପଖାଳ ତ ହଉଛି ଆମର ଇମୋସନ ପଖାଳ ତ ହଉଛି ଆମର ଜୀବନ। ତେଣୁ ତାକୁ ଆଉ ପଚାରିଲେ ଆପଣ ନ ମୋ ଠୁ କଣ ଆଶା କରୁଛନ୍ତି? ମୁଁ ନାଁ କହିବି ବୋଲିକି।
ପଚାରେ ମୋ ପଚାରିବାର ତାପର୍ଯ୍ୟ ଏହା କି ମାନେ ପଖାଳ ତ ସମସ୍ତଙ୍କର ପ୍ରିୟ, ପଖାଳ ପୁଣି ମାନେ ବହୁତ ତାର ମାନେ ଅଛି ନା, ଅ, ତାର କଣ କୁହନ୍ତି ନା? ଅ, ବହୁତ ପ୍ରକାର ପଖାଳ ଥାଏ, ମାନେ ଦହି ପଖାଳ ଥାଏ, ବାସି ପଖାଳ ଥାଏ, ପୁଣି ଗରମ ପଖାଳ ଥାଏ, ତ ତା ଭିତରୁ କୋଉ ପ ଖାଳ ଆପଣଙ୍କୁ ପସନ୍ଦ, ଆଉ ପଖାଳ ସହିତ କୋଉ କୋଉ ଖାଦ୍ୟ ଆପଣଙ୍କୁ ବହୁତ ପସନ୍ଦ? ସେଟା ମୋତେ ଜାଣିବାର ଟିକେ ଥିଲା।
ଖନ୍ତୁ ପଖାଳ ଟା ହଉଚି ଚାଷୀ ଘର ଓଡିଆ ପୁଅର ନିତି ଦିନର
ଆଜ୍ଞା।
ପ୍ରଥମ କଥା ଯୋଉ ଆ ଆପଣ ତିନିଟା ପଖାଳ କଥା ମୋତେ କହିଲେ ନା ଯୋଉ ଗରମ ପଖାଳ, ଦହି ପଖାଳ, ବାସି ପଖାଳ। ପ୍ରକୃତର ପଖାଳ ହଉଛି ବାସି ପଖାଳ, ଯୋଉ ଭାତ ଟା ଆମର ଆଜି ରନ୍ଧାଯାଏ ସେଟା ତା ପରଦିନକୁ ପଖାଳ ହୁଏ ଯୋଉ ଆମର ବ୍ୟାକ୍ଟେରିଆ ଅଛନ୍ତି, ସବୁ ତାକୁ ସେ ଅ, ଦୁନୋ-ଅ-ପଚେଇକି ତାକୁ ଖଟା କରେଇକି ପଖାଳ କରନ୍ତି।
ଆଜ୍ଞା।
ଆମେ ଆଜିକାଲିର ଯୋଉ ଜେନେରେସନ୍ ସବୁ ପଖାଳ ଖାଉଚେ, ପଖାଳ କୁ ନିଜ ପାଟି ସୁଆଦିଆ କରିବା ପାଇଁ ଆ କ୍ୟାମେରାକୁ ଆଟ୍ରାକ୍ଟିଭ ଦେଖେଇବା ପାଇଁ ସେଟା ଆମେ ନିଜ ଟାଇପ୍ ରେ ଦହି ପାଖାଳ ପଖାଳ ବନେଇଚେ।
ସେଇଆା ଆଜ୍ଞା। ଆଉ ଯୋଉ ମାନେ ବାସି ପଖାଳ ଆମର ମାନେ ପୁରା ଯୋଉ ପୁରୁଣା ଯୋଉ ପ୍ର
ଆଜ୍ଞା ଆଜ୍ଞା ଖାଣ୍ଟି ପଖାଳ କହିଲେ ଖାଣ୍ଟି ପଖାଳ କହିଲେ ଆମେ ବାସି ସି ପଖାଳଟାକୁ ଯୋଉଟା ଆମ ମା ପୂର୍ବରୁ ରାନ୍ଧନ୍ତି ଆଉ ପରଦିନ ସେଇଟା ତିଆରି ହୁଏ ଆପେ ଆପେ ବାସି ପଖାଳ ସେଇଟା ହଉଚି ବାସି ପଖାଳ, ହୋଟେଲ୍ ରୁ ଆପଣ ପଖାଳ ଦିବସରେ ହୋ ଆପଣ ବ-ଭାତ ଆଣିକି ଖାଇଥିବେ ସେଟା ଗୋଟେ ସାଙ୍ଗେ ସାଙ୍ଗେ ରାନ୍ଧିକି ସେ ଦହି ଦେଇ ଛୁଙ୍କ ଦେଇ ତାକୁ ବନେଇ ଦିଅନ୍ତି ଦହି ପାକଳ, ସେଇଟା କଣ ଆପଣଙ୍କୁ ଖାଇଲେ ଯୋଉ କହନ୍ତି ଅ, ପଖାଳ ଟା ହଉଚି ଗୋଟେ ନିଶା, ହୁଁ, ହୁଁ, ହୁଁ, ଯୋଉ ଥାଏ ନା ଯୋଉ ପଖାଳ ଟା କହନ୍ତି ଯେ ପଖାଳ ଖାଇବ ମାନେ ତୋମେ ଘଡିଏ ନ ଶୋଇଲେ ତାର ପଖାଳ ଖାଇବାଟା ପୂରଣ ହୁଏନି ବୋଲି, ତେଣୁ ତୋମେ ଯଦି ସେ ଗରମରେ ଯୋଉ ପ- ଦହି ପକା ପଖାଳ ଖାଇବା ଆମେ କଣ ସେ ଟାଇପ୍ ର ନିଦ ଆସିବ ଯୋଉଟା ବାସି ପଖାଳ ରେ ଆସେ।
ଆଜ୍ଞା ଆଉ ଗୋଟେ ଜିନିଷ ଆମ ପୁରୀ ମନ୍ଦିରରେ ବି ବହୁତ ମାନେ ସେଟା ପ୍ରିୟ ଲୋକପ୍ରିୟ ଟଙ୍କତୋରାଣୀ।
ଟଙ୍କ ତୋରାଣୀ। ସେଟା ତ ଯୋଉ କହନ୍ତି
ବୁ ଓଡିଆଙ୍କର ପ୍ରିୟ ହଉଚି। ଟଙ୍କା ତୋରାଣି ମାନେ ଟିକେ କେମିତି ଗୋ ଟେ ବୁନ୍ଦା ପାଇବା ପାଇଁ ବି ମାନେ ଲୋକ ପୁରା ବହୁତ ତରସି ଯାଆନ୍ତି।
ତ ଏବେ ସେଇଟା ଆପଣ ଦେଖିବେ ପ୍ରାୟତଃ ମନ୍ଦିରରେ ଟଙ୍କ ତୋରାଣି ଆଉ କାହିଁ କୋଉଠି ମିଳୁ ନି ଆପଣ ଦେଖିବେ ମିଳୁନି ସେ ଟ ବନେ-ବ-ବନା ଯାଉନି ବ-ଲୋକଙ୍କର ତ ଡିମାଣ୍ଡ ବି ଏବେ ବି ରହିଚି, ତାଲେ ବନା କଣ ପାଇଁ ଯାଉନି ସେଟା ଠିକ ସେ ଜାଣିନି କିନ୍ତୁ ଏବେ ବି ଲୋକଙ୍କର ଟଙ୍କ ଦୋରାଣି ପ୍ରତି ବହୁତ ଡିମାଣ୍ଡ ରହିଚି।
ଆଜ୍ଞା ପୁରା ସତ କଥା କହିଲେ ଆପଣ, ଆଉ ଯୋଉ ଆମର ଛପନ ଭୋଗ ଛପନ ଭୁଗ ମାନେ ମୋତେ ତ ପୁରୀ ଯିବାର ବହୁତ ଇଚ୍ଛା ମୁଁ ଯାଇପାରୁନି ଏବେ, କିନ୍ତୁ ପୁରୀକୁ ଗଲେ ନା ମୁଁ ଯୋଉ ପୁରା ଗରମ ଗରମ ଚାର ନା ପାଞ୍ଚଟାରେ ଯୋଉ ଦିଅନ୍ତି ପୁରା ଗରମ ପଖାଳ ମାନେ ଆମ ବଡ଼ ଦାଣ୍ଡରେ ବସିକି ସମସ୍ତେ ଯୋଉ ପାଆନ୍ତି ପ୍ରସାଦଟା, ମୋତେ ସେଇଟା ବହୁତ ପସନ୍ଦ, ସେଇଟା ମୋତେ ପାଇବାର ବହୁତ ଇଚ୍ଛା, କିନ୍ତୁ ମୁଁ ପାଇପାରୁନି।
ଓହୋ ଆପଣଙ୍କର ଜଗନ୍ନାଥଙ୍କ ପ୍ରତି କେବଳ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ପ୍ରତି ନୁହେଁ ମତେ ଲାଗୁଛି ଆପଣଙ୍କର ଜଗନ୍ନାଥଙ୍କ ପ୍ରତି ବି ଦୁର୍ବଳତା ରହିଛି।
ବହୁତ ଦୁର୍ବଳତା ଅଛି ମୁଁ ତ ଜଗନ୍ନାଥ
ଭଲ ମାନେ ଗୋଟେ ସୁନ୍ଦର ଓଡିଆ ଛଡା ଜଗନ୍ନାଥଙ୍କୁ ଆଉ ଜଗନ୍ନାଥଙ୍କର ଖାଦ୍ୟକୁ ଆଉ କେହି ବି ବୁଝିପାରିବେନି।
ଆପଣ ବି ମତେ ବହୁତ ଭଲ ବୁଝି ପାରିଛନ୍ତି ମ୍ୟାଡ଼ମ
ନିହାତି ନିହାନ୍ତି କାରଣ ମୁଁ ଯେହେତୁ ଗୋଟେ ବହୁତ ବଡ ଜଗନ୍ନାଥ ପ୍ରେମୀ ତେଣୁ ମୁଁ ବହୁତ ଭଲ ଭାବେ ବୁଝିପାରୁଛି ପ୍ରକୃତରେ ବାସ୍ତବରେ ଯେ ଆପଣ ଯୋଉ ଚାହୁଁଛନ୍ତି ଆପଣଙ୍କର ଯୋଉ ଅ ରହିଛି ଆକାଂକ୍ଷା ଟା ଯୋଉ ଉତ୍କଣ୍ଠାଟା ରହିଛି। ସେ ଯୋଉ ପଖାଳ ଗରମ ପଖାଳ ଖାଇବାକୁ ବା ଅବଢା ଛପନ ଭୋଗ ଏ ସବୁ ଖାଇବାକୁ ସେଟା କେବଳ ଖାଇବାକୁ ନୁହେଁ ଜଗନ୍ନାଥ ଦର୍ଶନ କରିବାକୁ ଜଗନ୍ନାଥଙ୍କ ପାଖେ ବସିବାକୁ ଜଗନ୍ନାଥଙ୍କ ଖାଦ୍ୟ ଖାଇବାକୁ ନିହାତି ଭାବେ ଦେଖନ୍ତୁ ସେ ହଉଛନ୍ତି ଜଗତର ନାଥ ଜଗନ୍ନାଥ ଗୋଟେ ଏମିତି ମାୟାାବି ଲୋକ ଯେ ମୁଁ ଆପଣଙ୍କ ସହ ବୋଧେ ଜଗନ୍ନାଥଙ୍କ ବିଷୟରେ ହିଁ କଥା ହଉଥିଲି ବୋଧେ। ପୂର୍ବ କଲରେ ସେ ତ ସେ ଏମିତି ହଉଛନ୍ତି ହଁ ପରା
ତ ମାନେ ପୁରା ଥାଏନି କିନ୍ତୁ ତାଙ୍କୁ ପୁଣି କୁହାଯାଏ ମହାବାହୁ। କାହିଁକି ନା ସେ ଯୋଉ ତାଙ୍କ ଭକ୍ତ ଅଛନ୍ତି ଭତ ଭକ୍ତ ଗୁଡାକ ଅଛନ୍ତି ସେ ଭକ୍ତ ମଙ୍କୁ ମାନେ ପୁରା ଏମତି ଆାକିକି ରୁହନ୍ତି କେତେବେଳେ ମୋ ଭକ୍ତ ଆସିବ ମୁଁ କେତେବେଳେ ତାକୁ ମୋ ଭକ୍ତ ମାନଙ୍କୁ ମୁଁ ଆଲିଙ୍ଗନ ଦେବି ସେମିତି ରହିଥାନ୍ତି ସେ ଜଗିକି ମାନେ ଏତେ ଏତେ ଏତେ ବଡ ବଡ ଆଖି କରିକି ମାନେ ସେ ଜଗିକି ରହିଥାନ୍ତି କେତେବେଳେ ବି ତାଙ୍କର ମାନେ କି ସେ ବନ୍ଦ କରନ୍ତିନି।
ପତା ନା ତାଙ୍କୁ ସେ ସେଥିପାଇଁ ନିଜକୁ ନିଜେ ସେହିପରି ଭାବେ ଗଡି। ଛନ୍ତି ଯେ ମୋର ମୁଁ ଏତେ ବଡ ବିଶାଳ ପୃଥିବୀ ଲୋକଙ୍କୁ କେମିତି ମାନେ ଗୋଟେ ନଜରରେ ଦେଖିବି କେମିତି ମୋ ଆଖି ପଡିବନି ସେଥିପାଇଁ ତାକୁ ପତା ନାହିଁ ସେ ଗୋଟେ ଏମିତି ଆଉ ସେ ଗୋଟେ ନିଜେ ହଉଛନ୍ତି ଗୋଟେ ଗୋଟେ ଏଡ ବଡ ଖଟିଆ ଠାକୁର ସେଥିପାଇଁପଣ ଦେଖିଥେ ବିକାରୀଳଙ୍କର ଗୋଟେଇଠିଆ ଗୀତ ତ ଅଛି ହଟିଆ ଠାକୁରା ହେ
ଆଜ୍ଞା ମୁଁ ନା ଆଉ ଯେତେ ଥର ଯେ କେତେ ଥର ଦର୍ଶନ କରି ଯାଇଛି ମାନେ ଜଗନ୍ନାଥଙ୍କୁ ତାଙ୍କୁ ଯଦି ଦେଖିବି ନା ମାନେ ଭିତରକୁ ଯିବି ଦର୍ଶନ କରିବି ତ ମନ୍ଦିର ବାହାରକୁ ଆସିଲା ବେଳକୁ ତାଙ୍କର ଯଉ ମାନେ ଶ୍ରୀମୁଖଟା ମୁଁ ଭୁଲି ଯାଏ ସବୁବେଳେ ମୋ ସହିତ ସେମିତି ହୁଏ।
ମୁଁ ଆପଣଙ୍କର ସେ ଯୋଉ ମତାମତ ଟା ନେଇଥିଲି ସେଦିନ ମୁଁ ଅବିକା ଏଇ କଲ ପୂର୍ବରୁ ଜଣେ ଭ-ଭଉଣୀଙ୍କ ସହ କଥା ହଉଥିଲି ତାଙ୍କୁ ମୁଁ ସେ ସେମ ପ୍ରଶ୍ନଟା ପଚାରିଲି ସେ ମତେ କହିଲେ ଯେ ଯେହେତୁ ଆପଣଙ୍କ ମନରେ ଜଗନ୍ନାଥଙ୍କୁ ଦେଖିବା ପାଇଁ ବ୍ୟା କୁୂଳତା ପୁରା ଅ ଭରପୁର ହେଇକି ରହିଛି ତେଣୁ ଆପଣଙ୍କର ସେଇ ଇଚ୍ଛା ଟା ଜଗନ୍ନାଥଙ୍କ ମୁହଁକୁ ଭୁଲେଇ ଦଉଛି ବାରମ୍ବାର ଦେଖିବାର ଯୋଉ ଇଚ୍ଛାଟା ଆପଣଙ୍କୁ ଜଗନ୍ନାଥଙ୍କର ମୁହଁ ଟା ଭୁଲେଇ ଦଉଛି- କିନ୍ତୁ ଯେହେତୁ ଆପଣ ରଥଯାତ୍ରାରେ ଏତେ ବ-ବଡ ଭିଡରେ ଜଗନ୍ନାଥ ଙ୍କୁ ଦେଖୁଛନ୍ତି ତେଣୁ ଆପଣ ଚେଷ୍ଟା କରୁଛନ୍ତି ଯେ ମୁଁ ଜଗନ୍ନାଥଙ୍କୁ ମୁହକୁ ମନେ ରଖିବି ବା ଜଗନ୍ନାଥ ଏପରି ଦେଶୁଛନ୍ତି ତାଙ୍କ ମୁହଁ ଟା ହସିଲା ପରିକା ଦିଶୁଛନ୍ତି ଗୋଟେ ଛୋଟ ପିଲା ଦୋଳି ଖେଳି ଖେଳି ଆସୁଛି ଆପଣ ଗୋଟେ କୌତୁହଳ ରେ ତାଙ୍କ ମୁହଁ ଟା ମନେ ରଖୁଛନ୍ତି। କିନ୍ତୁ ଯେତେବେଳେ ଜଗନ୍ନାଥ ରତ୍ନସିଂହ ଆଜ୍ଞା ଆଜ୍ଞା ଯେତେବେଳେ ଜଗନ୍ନାଥ ରତ୍ନସିିଂହାସନରେ ବସୁଛନ୍ତି ନା ଆପଣ ମାର୍କ କରିଥିବେ ନିଶ୍ଚୟ ଭାବେ ଆପଣ ଜଗନ୍ନାଥଙ୍କୁ ରତ୍ନସିିଂହାସନ ରେ ଦେଖନ୍ତି ଆପଣ ଆପେ ଆପେ କାନ୍ଦି ପକାନ୍ତି କାହିଁ କାନ୍ଦନ୍ତି କହିପାରିବେ। ସେ ପ୍ରି ରିଜନ ନାହିଁ ଆପଣ କୁହନ୍ତୁ ହଁ
ମାନେ ଯିଏ ବି ଦେଖିଲେ ମାନେ ଅଲଗା ଧର୍ମର ଯୋଉ ଥାଆନ୍ତି ଆଜ୍ଞା ଅଲଗା ଧର୍ମର ଯୋଉ ଲୋକ ଥାନ୍ତି ସେମାନେ ବି ଦେଖିକି ମାନେ ପୁରା ରହିଯାଆନ୍ତି ସେଠି ଆଉ ମାନେ ଦେଖ ଦେଖିକି ଯାଆନ୍ତି ପୁରା ଆଉ ସେମାନେ ବି କିଜାଣି ତାଙ୍କର କେବେ ମାନେ ଦର୍ଶନ କରିବାର ଇଚ୍ଛା ଥାଏନି କିଛି ନାହିଁ ତାଙ୍କର ପୁଣି ସେ ମାନେ ସେ ଜାଗାରେ ପୁରା ଅ ଗୋଟେ ଜାଗାରେ ସ୍ଥିର ହେଇକି ଦେଖନ୍ତି ମାନେ ଏତେ ସୁନ୍ଦର
ହୁଁ ମାନେ ସେ ମାନେ ଜଗନ୍ନାଥ ଥଏ ହଉଛନ୍ତି କେବଳ ଜଗନ୍ନାଥ ନୁହଁ ତିନି ଦାରୁ ମୂର୍ତ୍ତି ସେମାନେ ଏମିତି ଭାବେ ନିଜକୁ ନିଜେ ଗଢିଛନ୍ତି ଯେ ଆମେ ଯଦି ତାଙ୍କ ଆଗକୁ ଯାଇକି ତାଙ୍କୁ ଦର୍ଶନ କରିବା ବିନା କାରଣରେ ବି ଆମେ ଆମ ଆଖିରୁ ଥପ ଥପ ଲୁହ ବହିପଡେ ଏପଟେ ସେମାନେ ହାତ ଦିଟାକ ମୁଁ ଆପଣ ଦେଖିଥିବେ ଏମିତି କିଏ ବି ଗୋଟେ ଲାଗ ନାହିଁ ଯେ ଜଗନ୍ନାଥଙ୍କ ଆଗରେ ହାତ ଯୋଡିକି ଠିଆ ହବ ସମସ୍ତେ ଦି ବାହୁ ଉପରକୁ କରିଦେଇଛନ୍ତି କିମ୍ବା ଦି ବାହୁ ତାଙ୍କୁ ଆଡକୁ କରିଦେଇଛନ୍ତି ଜଗା ମତେ ନେଇ ଯ ଅଥବା ଜଗା ଆମର ସବୁ ଦୁଃଖ ମାନେ କିଛି ତ ନାହିଁ ଆମ ପାଟିରେ ତଠେ ଶବ୍ଦ ନଥାଏ ଜଗନ୍ନାଥଙ୍କ ପାଖରେ ତମର ଯୋଉ ଥାଏ ଭାବିକି ଯାଇଥିବ ଘରୁ ମୁଁ ଜଗନ୍ନାଥଙ୍କୁ ଗଲେ ପାଠ ପଢାପତି ମାଗିବି ଜଗନ୍ନାଥଙ୍କୁ ଗଲେ ଚାକିରୀ ମାଗିବି ଜଗନ୍ନାଥଙ୍କୁ ଗଲେ ମୋ ପିଲା କେମିତି ଭଲରେ ରୁହନ୍ତି ମାଗିବି ସବୁ ଯୋଉ ଭାବିକି ଯାଇଥାଏ ନା ସେ ଗୋଟେ ଏମତି ଲୋକ ତାଙ୍କ ମୁହଁକୁ ଦେଖିଲେ ସବୁ କିଛି ଭୁଲି ହେଇଯାଏ
କିଛି ମାଗିବାକୁ
ହଁ ସେ କେବଳ ଆମେ ତାଙ୍କୁ ସେଇ ସମୟରେ ହଁ ଯେହେତୁ ଆମେ ବା ଆଉ ସେ ଜାଗାକୁ ଯାଇପାରିବେନି ତେଣୁ ଅ-ଆମେ କେମିତି ଇଛା ଆମର ସେ ମନରେ ଏତିକି ଥିବ ମୁଁ କିନ୍ତୁ ଭଗବାନଙ୍କର ତିନି ମୂର୍ତ୍ତି ବଢିଆ ସେ ଦେଖିକି ଯାଏ ବାସ୍। ଆଉ ସେଇ ସିଚୁଏସନ ରେ ଆପଣଙ୍କ ମନ ଭିତରେ ଏମିତି ଗୋଟେ ଜିନିଷ କ୍ରିଏଟ ହେଇ କରିଦବ ଯେ ହେଇଯିବ କ୍ରିୟଟ ହେଇଯିବ ଯେ ଆପଣଙ୍କ ମନରେ ଆପେ ଆପେ ଲୁହ ବୋହିଯିବ।
ଆଜ୍ଞା
ଆଜ୍ଞା ମ୍ୟାମ୍ ଟାଇମ୍ ହେଇଗଲାଣି ଜଗନ୍ନାଥଙ୍କ ସଂସ୍କୃତି କଥା ଆମେ ଏତେ ଦଶ କି ପନ୍ଦରଟା କଲ୍ ରେ ବି କଥା ହବା ନା ସେଟା ସରିବନି।
ଆଜ୍ଞା ବହୁତ ବଢିଆ ଲାଗିଲା ମ୍ୟାଡାମ୍ ଆପଣଙ୍କ ସହିତ ମ୍ୟାମ୍ ମୁଁ ଯେତେବେଳେ ବି ଆପଣଙ୍କ ସହିତ କଥା ହୁଏ ମ ତ ବହୁତ ମାନେ ମୋ ମନକୁ ଶାନ୍ତି ମିଳେ।
ଆପଣ ଚାହିଁଲେ ମୋ ସାଙ୍ଗେ ବହୁତ ସାରା ଜଗନ୍ନାଥଙ୍କ ବିଷୟରେ କଥା ହେଇପାରିବେ ମ୍ୟାମ୍ ମତେ ବି ବହୁତ ବଢିଆ ଲାଗେ ଜଗନ୍ନାଥଙ୍କ ବିଷୟରେ ଆପଣଙ୍କୁ କି ଆପଣଙ୍କୁ ହଉ ବା କାହାକୁ ବି ହଉ କିଛି କଥା ଜଣେଇଲେ କିଛି କଥା ଜାଣିଲେ ବହୁତ ବଢିଆ ଲାଗେ ମତେ। ଆଜ୍ଞା ମ୍ୟାମ୍ ଆଜ୍ଞା। ଆଜ୍ଞା ମ୍ୟାମ୍ ଆଜ୍ଞା।